ହ୍ୟାଲୋ।
ଜୟ ଗୁରୁ-ଜୟ ଗୁରୁ।
ଜୟ ଗୁରୁ କୁଅ।
କଣ ମୁଁ ଶୁଣିଲି ଗାଁ ଆଡେ ପଳେଇଥିଲ ଦି ଦିନ ତଳେ।
ହଁ ଯାଇଥିଲୁ କହିଲେ କିଛି କାମ ନାହିଁ। ଚାଲ ଟିକେ ବୁଲଦେଇ ଆସିବା ପଳେଇଥିଲୁ ଆଉ।
ଆଏ ଯୋଉ ବର୍ଷା ହଉଛି ଯୋଉ କୁଚୁକୁୁଚିଆ ବର୍ଷା କେମିତି ଯାଇକି ଆଇଲ ବାଟରେ ବର୍ଷା ହେଇନି?
ନାଇଁ ନାଇଁ ଆମେ ଗଲାବେଳକୁ ପୁରା ଶୁଖିଲା। ଯାଇକି ପହଞ୍ଚୁଛି ତ ବର୍ଷା ହେଲା ପୁଣି ସେଠୁ ଆସିକି ଏଠି ପହଞ୍ଚୁଛି ତ ଏଠି ବର୍ଷା ହେଲା।
ହଁ ହଁ।
କଉଠି ଟିକ କଉଠି ଟିକେ ଓଦା ହେଇନି।
ହଁ ଆଉ ଗାଁ ଖବର ଗାଁ ଆଡେ ବି ବର୍ଷା ହେଇଥିବ ନା?
ହଁ ପ୍ରବଳ ନାଦିକି ହଉଛି ନ ନୂଆଣି ପୁରା ବାହାରୁଛି ଡର ଲାଗୁଛି।
ବାହାରଛନ୍ତି?
ହୁଁ। ମାନେ ଆମେ ଦେଖିନୁ କହୁଛନ୍ତି ଏଇ ବିଛା ବିଛା ପୁରା ବାହାରିଲା ଫେରେ ଡର ଲାଗିବନି ଶୋଇଥିବା ଅବସ୍ଥାରେ। କାନ ଫାନରେ ପଶିଯିବ ଯଦି।
ହଁ ନାଇଁ ବାହାରୁଥିବ ତ ଗାଁ ଆଡ଼େ ଗଛ ପତ୍ର ବହୁତ୍ ନୁହଁ କି।
ହଁ ପାହାଡ଼ ଜାଗା ଟା ନା।
ହଁ ପାହାଡଟା ତ ପାହାଡ ତଳ ଆଉ।
ହଁ ବା ସେଇଗୁଡା ବେଶୀ। ଡର ଏ ବି ମାଙ୍କଡ ଡର ଏଟା ସବୁ ଡର ନ କହି
ବର୍ଷାକୁ ମାଙ୍କଡ଼ା ଆଉଛନ୍ତି?
ବୋପା।
ହୁଁ ଆମ୍ବ ଅଛି ଆମ୍ବ ଗଛରେ?
ନାଇଁ ନାଇଁ ମାଙ୍କଡ ଦେଇଠି ଘର କରି ରହୁଛନ୍ତି ଆସିବେ କୁଆଡୁ।
ହଁ ନାଇଁ ମୁଁ କହିଲି ବର୍ଷାକୁ ପାହାଡ ଉପରେ ରହୁଥିବ।
ନାଇଁ ଆଉଛନ୍ତି।
ହଁ ଆଉ ଆମ୍ବ ଗଛରେ ଆମ୍ବ ନାଇଁ?
ନାଇଁ ମା ଆମ୍ବ ଗୁଡା ସେଇ ମାଙ୍କଡ ଗୁଡା ସବୁ ଅଧା ଖାଇକି ପକେଇଦେଲେ କଞ୍ଚା ବେଳେ ଆଉ।
ଓହୋ। ଆଉ ପାଣି ହେଲାଣି ସୁବିଧା ଆଗରୁ ତ ପାଣି ନଥିଲା ଆମେ ବାହାରୁଥିଲୁ ଯୁ ବୋଲିଯେ ବର୍ଷା ତ ଆଉ।
ନାଇଁ ନାଇଁ ଆଗରୁ ଯୋଉ ହଇରାଣ ପାଣି ପାଇଁ ନ କହିଲ ଆରେ ଗୋଟେ କିଲୋମିଟର ଚାଲିକି ଯିବାକୁ ପଡୁଥିଲା ପାଣି ଆଣିବା ପାଇଁ। ତଥାପି ଏବେ ଆସିଲାଣି। ହେଲେ ପିଇବା ପାଇଁ ଏତେ ନୁହଁ, ସେ ଯିବାକୁ ପଡୁଛି ଟିକେ ଦୂରକୁ ଗୋଟେ କୂଅରୁ ଆଣିବାକୁ ପଡୁଚି ପିଇବା ପାଇଁ ଆଉ।
ଓହୋ, ଆଉ ତମର ପାଇପ ପକେଇଦେଇଛ ଘର ପାଖକୁ? ଆ ସେଇ ବରଗଛ ପାଖରୁ ବୋଧ ପାଇପ ପଡିଛି ନା।
ହଁ ସେଇଠି ତ ଆମର ପାଖଟା ନା।
ତାଙ୍କର ବି ନେଇଯାଇଛନ୍ତି ବା?
ସମସ୍ତେ ହଁ ପାଖ ଟା ଏଇଠୁ ଆଉ।
ହଁ ମାଟି ତଳେ ପୋତିକି ଆଣିଥିବ ଆଉ।
ଆଉ, କଣ ଗୋଟେ କହୁଥିଲ ଭୁଲିଗଲି। ଆଉ ତମ ଝିଅ?
ଏ ଝିଅ ଟା ଏଇଠି ଯାଇଛି ମାଉସୀ ଘରକୁ, ତାଙ୍କର ଗୋଟେ ଛୋଟ ପୁଅ ଅଛି ତ ତା ସହ ଯାଇଁ ଖେଳୁଛି।
ଓହୋ, ଓ ଏଇ ଯୋଉ ସାମ୍ନାରେ ତ।
ହଁ।
ଆଜି ଗୋଟେ ବୋଧ କୋଉଠି ଅଛି ଶତ୍ସଙ୍ଗ?
ନାଇଁ ଆମର କେହି ଯାଇନାହାନ୍ତି ତ।
ହଁ, ସେ ଜଣେ ଯାଉଥିଲେ ତ କୋଉଠି ଅଛି ଗୋଟେ କାହାର ଗୋଟେ ସିିବି ଥିବ ଆଉ।
ଓ ସେ ଯୋଉ ତମ ଘର ପାଖରେ ଯୋଉ ମଉସା?
ହଁ।
ସିଏ ତ ଡେଲି ଯାଉଛନ୍ତି ଆଉ।
ହଁ, ବା।
ହୁଁ, ହଁ ଆଉ ସିଏ କୁଆଡେ ଯିବେ।
ହଁ।
ଏଣ୍ଡୁଅ ଯାଇ ଯାଇ ସିଯୁବୁଦାକୁ ଆଉ କୁଆଡେ ଯିବ।
ଓ, ଏ ମୁଁ ଯାଇଥିଲି ତ ଏଇନା ଆସିଲି। ଛତାଟା ନେଇନଥିଲି ମନେ ନଥିଲା ଆଉ ଓଦା ହେଇକି ଆଇଲି, ମୁଁ କହିଲି ଆଉ କେତେ ସମୟ ବସିବି ଯାଉଚି ପଳେଇବି। ଆମର ତେଲ ନଥିଲା ତ, ଆ ରୋଷେଇ ହବ ପଳେଇ ଆଇଲି।
ଏବେ ଏତେ ବେପାର କିଛି ନଥିବ।
ନା ବା ସେଇ ଯୋଗୁ ଭାବୁଥିଲୁ ଟିକେ ଗାଁ ଆଡେ ଯିବୁ ବୋଲି। ଇଏ ଆଜି ବାହାରାରୁଥିଲୁ ଯିବୁ ବୋଲି। କି ବର୍ଷା ତ ସକାଳୁ ଛାଡୁନି ଆଉ।
ଆଜି ଆଜି ପୁରା ବର୍ଷା ହେଇଛି ଦିନ ଯାକ
ହଁ ବା, ଆଉ ଛୁଆଟାକୁ ନେଇ କୁଆଡେ ଯିବୁ। ହଁ ଏବେ ବି ହଉଛି ବା ମୁଁ ଆଇିଲି ଦୋକାନରୁ ଓଦା ହେଇକି।
ହୁଁ ନାଇମ ଏମିତିଆ ବର୍ଷାରେ ଛୁଆକୁ ନେଇକି କୁଆଡେ ଯିବୁ ତମେ ମାନେ ହଁ ଚଳିଯିବ।
ହଁ, ନାଇଁ ବର୍ଷା ଛାଡିଲେ।
ସେ ଯୋଉ ଘର ପାଖେ ଯୋଉ ଅପା ସିଏ ଆଜି କରିଥିଲେ ଫୋନ୍ ତାଙ୍କ ସାଙ୍ଗେ କଥା ହଉଥିଲି।
ହଁ
ହୁଁ ଏମିତି ଏମ୍ତି ତାଙ୍କ ଝିଅ ଚାକିରି ପାଇଯାଇଛି। ଆଉ ଗୋଟେ ଜାଗାରେ କରୁଥିଲା ସେଠି ଛାଡିକି ଆଉ ଗୋଟେ ଜାଗାକୁ ଗଲେ ଏଇଗୁଡା କହୁଥିଲେ ଆଉ।
ହଁ, ତାଙ୍କ ଅଜା କରେଇ ଦେଇଛନ୍ତି।
ଓହୋ ସିଏ କରିଦେଇଚନ୍ତି।
ନାଇଁ ସେି ଆଗୁଆ ସେ ବାହାରି ଥିଲା ଇଏ ଫର୍ମ ବୋଧେ ପକେଇଥିଲା ତ ଇଣ୍ଟରଭ୍ୟୁ ପାଇଁ ଆସିଥିଲା କଲ୍ ତା ଓଜାଙ୍କର ଚିହ୍ନା ଅଛି ନା ସେ କାହାକୁ ଫୋନ୍ କରିକି କହିକି ଏକାଥରେ ଯିଏ ତାଙ୍କର ଚିହ୍ନା ଉପରିଲ ବୁଲେ ସେ କହିଲେ ଯେ ଏଇ ପିଲାକୁ ଡାଇରେକ୍ଟ୍ ପୋଷ୍ଟିଙ୍ଗ୍
ହଁ ତାର ପା ହେଇଗଲା ସେ ସୋମବାରଠୁ ଯିବ ଆଉ
ହଁ ସେଟ ଡାଇରେକ୍ଟ ପୋଷ୍ଟିଂ ଟକୁ ଦେଲେ ଆଉ ମାନେ ଇଣ୍ଟରଭ୍ୟୁ ଦେଲାନି କିଛି ନହିଁ ନହେଲେ ଫୋନ୍ ଆସିଥିଲା ଇଣ୍ଟରଭ୍ୟୁ ଦବ ବୋଲି।
ହୁଁ ସେ ପା କହୁଥିଲେ ଇଣ୍ଟରଭ୍ୟୁ ଦେବାକୁ ଗଲା ସାଙ୍ଗେ ସାଙ୍ଗେ ଇଏ ହେଲା ଦେଇଚି
ଏ ନା ମ
କେ ଜାଣି କିଏ ଜାଣିଚି ସେ ସେଇ ଆର୍ଟସ୍ ଟିଚର୍ ତ ଆଉ ଏଠି ଯୋଉ ଯାଉଥିଲା ପଢ଼ଉଥିଲା। ସିଏ ସେଟା ଶିଖିଛି ପୁରୁରା ଆଉ
ନା ସେଟା ବି ତାପରେ ସେ ବି ଯୋଉଟା ହଉଛି ସେଇଟା ବି ପ୍ରାଇଭେଟ୍ ଇଏଟା
ହଁ ମ ଏଇଠି ପାଖରେ ଆମର ତ ଆଉ।
ହଁ। ଆର୍ଟସ୍ ଶିଖିଛି ସେ ଆର୍ଟସ୍ ଛୁଆଙ୍କୁ ଶିଖେଇବ ଆଉ।
ଯା ହଉ ତା ପାଖେ ସବୁ ଟ୍ୟାଲେଣ୍ଟ୍ ଅଛି ସେ ପାର୍ଲର କୋର୍ସ୍ ଯୋଉ କ ପାର୍ଲର କରିଦଉଛି ସିଲେଇ କରିଦଉଛି
ସବୁ ତ ଆଉ
ଶିଖିବାର ଇଚ୍ଛା ଥିଲା ସବୁ ହବ ଆଉ ଆମ ଭଳିଆ ଖାଲି ଆମେ ଖାଲି ହଁ କରିବା ତ ଆଉ ହଁ ଦେଖିବା ତ ଆଉ କିଛି କରିପାରିବନି ଆମେ।
ନା
ହଁ।
ଆ ତ ବାହାରକୁ ଯିବାକୁ ଡର ନାଗିଲା କି ନା ଆଉ କରିବୁ କଣ।
ହୁଁ
ଆଉ ତମ ରୋଷେଇ
ରୋଷେଇ ହେଇନି ଯେ ଦେଖିବା ପଚାରେ ବଡ ଦିଦି କି କଣ କହୁଛନ୍ତି ସିଏ।
ଓ ହଁ ଆଉ ସିଏ କାମ କରୁଥିବେ ବୋଧେ।
ନାଇଁ ତାଙ୍କର ଆଉ ନାହିଁ କହୁଥିଲେ, ଦି ଚାରିଟା ଅଛି ବୋଧେ।
ହଁ-ହଁ।
ସେ ଅପାର ଅଛି ହେଲେ ସିଏ କରିପାରୁନି।
ନା।
ଝିଅ ତ ପଳଉଚି ଆଉ ସିଏ କଣ କରିବ।
ହଁ।
ତାହେଲେ ସୋମବାର ଦିନଠୁ ପୁରା ବନ୍ଦ ଆଉ କରିପାରିବିନି, ଯାହା କରିବି ସେ ରାତିକି।
ଆଉ କଣ ରେ ସେ ଯିବ ତାର ଦଶଟା ରୁ ଚାରିଟା କି କଣ ଥିବ ଆଉ।
ନଅଟା ପଇଁଚାଳିଶ ରେ ଯିବୁ।
ହଁ।
କହୁଥିଲା ଆଜି ଆଉ। ଆଉ ଖୁଡିଙ୍କର କଣ ଦାନ୍ତ ବିନ୍ଧୁଥିଲା କଣ ହେଲା?
ହଁ ବା ସେ ଦାନ୍ତ ବିନ୍ଧୁଥିଲା ଯେ, ଯୋଉ ଡକ୍ଟର ଆମେ ଦେଖଉଥିଲୁ ସେ ଦାନ୍ତଟା ଖାଲି ଓପାଡ଼ି ଦେବା ପାଇଁ କହିଲେ ସାଢ଼େ ତିନି ହଜାର।
ନାଇଁ ମା କାଲି ନା ପଅରଦିନ ରାତିରେ ନନାଙ୍କ ସାଙ୍ଗେ କଥା ହଉନଥିଲେ କି?
ହଁ ଯେ ସେ-ସେ ବାପାଙ୍କର ଚିହ୍ନା ଜଣେ ବଡ଼ ମେଡ଼ିକାଲ୍ ପ୍ରଫେସର୍। ସେ ସୋମବାର ଦିନ ଯିବେ ସେଇଠି ଦେଖେଇବେ।
ଖୁଡିଙ୍କର ତ ସବୁବେଳେ ଦେହ ଖରାପ ରହୁଛି।
ହଁ ବା।
ସିଏ ଇଏ ସେଇ କଥା କହୁଥିଲେ କହିଲେ ଶୁଭ ପକେଇବାକୁ ଯେତୁ ଯିବ ଏ ଶୁଭ ପକେୟା କଥା କହିଲାଠୁ ତମର ଏମତି ସବୁ ଅସୁବିଧା ହଉଚି ନା।
ଏ ନାଇଁ ତାଙ୍କର ଆଗରୁ ବିନ୍ଧୁଥିଲା ଟିକେ-ଟିକେ ସେଇଟା ଏବେ ଟିକେ ଜୋରିଆକି ବିନ୍ଧିଲାଣି ଆଉ, ଆଗୁରୁ ପାନ ଖାଉନଥିଲେ କି। ସେଇ ସବୁ ଛାଡିଦେଲା ବେଳୁ ସେଟା ବାହାରିଲାଣି ଆଉ।
ପାନ ଖାଇଲେ ଦାନ୍ତ ବିନ୍ଧିବନି ଯୋଉ ଗୁଆ ତ କଷା ଗୁଆ।
ସେ ପାନ ଆଉ ଖାଉନାହାନ୍ତି କେବେଠୁ ଛାଡି ସାରିଲାଣି ଦି ବର୍ଷ ହେଲାଣି।
ହଁ କଣ, ନାଇଁ ଆମେ ଆଉ ଖାଉନୁ।
ଆଉ ଯୋଉ ତମ ନଣନ୍ଦଙ୍କ ଶ୍ୱଶୁର ପଡିଥିଲେ ଗଲେଣି ନା ଅଛନ୍ତି?
କାଲି ପଳେଇଲେ ବା କାଲି ଡିସଚାର୍ଜ ହେଲେ ଗଲେ।
ଯାହଉ ଭଲ ଅଛନ୍ତି ନା?
ନାଇଁ ସେ ଚାଲି ବୁଲି ପାରୁନାହାନ୍ତି ତାଙ୍କ-ତାଙ୍କ ପାଇଁ ଜଣେ ନିହାତି ଦରକାର ମାନେ ତାଙ୍କ ସେବା କରିବାକୁ।
ଆଉ ସିଏ ତ ହଇରାଣ ହେଇଯିବେ ତାଙ୍କର ଦି ଦିଟା ଛୁଆ।
ଆଉ ହଇରାଣ ହେବେ ଆଉ ଏଇନା ତାଙ୍କ ବଡ ପୁଅ ଅଛନ୍ତି। ସିଏ ବି ଚାକିରି କରିୁଚନ୍ତି ନା, ସିଏ ଆଉ କେତେ ଦିନ ରହିବେ ପନ୍ଦର ଦିନ ଖଣ୍ଡ ଛୁଟି ନେଇକି ଯଦି ରହିବେ-ରହିବେ ନହେଲେ ଯି ବେ ଆଉ ଇଏ ହଇରାଣ ହେବେ। ଦିଟା ଛୁଆ ହେଇଯାଉଚନ୍ତି ଏଇ ଯୋଗୁ ହଇରାଣ।
ବଡଟା ତ କିଛି ନାଇଁ ବଡ ହେଇଗଲାଣି ଏଇ ଛୁଆ ଟା ଟିକେ ହଇରାଣ କର୍
ହଁ ତାପରେ ତାଙ୍କ ଜା ବି ରହୁନାହାନ୍ତି ନା, ସେ ବାହାରେ ରହୁଛନ୍ତି ତାଙ୍କ ଝିଅ ପାଠ ପଢ଼ଆ ପାଇଁ, ଆଉ ସେ ଘରୁକୁ ଏକୁଟିଆ। ଆଉ ଇଏ ବି ତାଙ୍କ ହଁ ତା ହଁ ତା ତାଙ୍କ ଶଶୁର ଯିଏ ସେ ପୁରା ଅଧା କାମ କରିଦିଅନ୍ତି।
ଯା ହଉ।
ହଁ ଏଇନା ସେ
ହଇରାଣ। ଆଉ କଣ କରିବେ-କରିବେ ଆଉ କଣ କରିବେ।
ହଁ।
ହଁ ଆଉ ଝିଅ ଆଜି ସ୍କୁଲ ଯାଇଥିଲା?
ନାଇଁ ତାର ଶନିବାର, ରବିବାର ଛୁଟି।
ଓହୋ। ଭଲ।
ପ୍ରାଇଭେଟେ ସ୍କୁଲରେ ମନ ଇଚ୍ଛା ଛୁଟି କରୁଚନ୍ତି।
ନାଇଁ ଆମର ଏଠି ବି ଯୋଉ ଯାଉଚି ଆମ ପୁତୁରାଟା ତାର ବି ଶନିବାର, ରବିବାର ଛୁ
ଓହୋ।
ହୁଁ।
ହଁ ତା ଛୁଟିହେଲା ଏଇଠି ଏଇନା ଟିଉସନ ହଉଥିଲା, ଟିଉସନ ମିସ୍ ଗଲାଠୁ ଯାଇଛି ଏଇଠିକି ତାଙ୍କ ପୁଅ ପାଖକୁ ଆଉ ଖେଳିବ ବୋଲି।
ଆରେ ବର୍ଷାରେ ତମ ସେ ରାସ୍ତା ଫସ୍ତା ସବୁ ପାଣି ହେଇଯାଇଚି?
ହଁ।
ନା ଆମର ଯେ କୁହନି ଛି-ଛି ସେ ପାଣିରେ ଗୋଡ ପୁରେଇବାକୁ ବି ଇଚ୍ଛା ହଉନି।
ଆଉ କଣ କରିବୁ ନିହାତି ଦକାରେ ମୁଁ ଯାଉନି କାଲି ଯାଇନଥିଲି। ଏ ଆଜି ଏଇନା ଯାଇଥିଲି ସକାଳୁ ବି ଯାଇନ ଥିଲି ଏଇନା ଖାଲି ଯାଇଥିଲି ମୁଁ କହିଲି ତେଲଟା ନାହିଁ ମନ ନାହିଁ ଆଉ ଦିନରେ ଆଣିବାକୁ। ମୁଁ କହିଲି ଯାଏ ସେ ଦୋକାନ ଖୋଲି ଦେଇଥିଲେ ତ ଆଉ ସେ କେନ୍ତି ଆଣିକି ଆସିବେ, ସେଇ ଯୋଗୁ ଗଲି ଯେ।
ଗାଁ ରେ ବଢିଆ ଲାଗୁଚି ସବୁ ଯୁଆଡେ ଅନେଇବ ଖାଲି ଗ୍ରୀନ୍-ଗ୍ରୀନ୍ ଦେଖାଯାଉଛି। ବର୍ଷାଦିନେ ନା ବଢିଆ ଲାଗୁଛି। ହଁ ସେ ବାଟରେ ଗଲା ବେଳକୁ ସବୁ ଲାଗିଚି ଅଧା ଅଧା ମାନେ ତଳି ପଡିଚି।
ସେ ସବୁ ରୁଆ ହବ ଏଇ ବର୍ଷା ହେଲା ରୁଆ ହବ ଆଉ ରଥଯାତ୍ରାଠୁ ଆଉ।
ବଢିଆ ଲାଗୁଚି ଦେଖିଯିବ ମାନେ ଆଖି ତମର ସଫା ହେଇଯିବ ପୁରା।
ହଁ ନାଇଁ ହେଇଥିବ ଆଉ, ପୁରା ସୁନ୍ଦର୍ ଲାଗୁଥିବ ଆଉ।
ସେଇ ଯୋଉ ହୁଁ। ଟ୍ରେନ୍ ଲାଇନ୍ ପରଠୁ ଯୋଉ ଯିବା ପାଇଁ ସେଇ ରାସ୍ତାଟା ବଢ଼ିଆ ଲାଗେ। ଫାଙ୍କା-ଫାଙ୍କା ରାସ୍ତା।
ଦେଖିଆ ଏ ବର୍ଷା ଛାଡ଼ିଲେ, ହଁ-ହଁ ହଉ-ହଉ ଯା।